ହାଲୋ।
ହାଲୋ।
ହଁ କୁହ।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
ହ୍ୟାଲୋ।
ହାଲୋ।
ହ୍ୟାଲୋ।
ହୁଁ କୁହ।
କଣ ଖାଇଲ?
କଣ କହିଲ?
କଣ ଖାଇଚ?
ଖାଇଥିଲି ବରା ତମେ?
ହୁଁ କିଛି ଖାଇନି ରୋଷେଇ ହଉଛି ଖାଇବି ଆଉ।
ଆଚ୍ଛା ଆଚ୍ଛା ତମ ଭଏସ୍ ଟା ଶୁଭୁନି ଟିକେ ଫୋନଟାକୁ ପାଖକୁ ଆଣି କଥା ହୁଅ।
ନେଟୱର୍ ପାଉନି ଏଠି ବା ଆମର।
ଆଚ୍ଛା ଆଚ୍ଛା ଆଉ କଣ କରୁଥିଲ।
ଏଇ ବସି ଫୋନ୍ ଦେଖୁଥିଲି ଆଉ
ଆଚ୍ଛା ହଁ ସେଇ ଫୋନ ଦେଖୁଥିଲି ଆଉ କଣ କରିବି। ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ।
ଆଉ ତମର କଣ ପଢା ପଢି ଚାଲିଛି?
ମୋର ବା ଟେନ୍ଥ କ୍ଲାସ୍।
ସୁଭୁନାଇ।
ଟେନ୍ଥ କ୍ଲାସ୍ ମୋର।
ଆଚ୍ଛା ଆଚ୍ଛା ଏଇ ବର୍ଷ ତାହେଲେ ମାଟ୍ରିକ୍ ଦବ।
ହଁ।
ପଢାପଢି ଚାଲିଛି ଭଲସେ ମୋର ଗ୍ରାଜୁଏସନ୍ ସରିଲାଣି।
ମୋର ଚାଲିଛି ଆଉ ସେମତି। ଟିୟୁସନ୍ ବନ୍ଦ ହେଇଗଲା ତିନି ଚାରି ଦିନ ଜେଜେ ମରିଯାଇ ନାହାନ୍ତି।
ହୁଁ ହୁଁ।
ସେଇଠି ସେଇଥିପାଇ ଧୁଆ ଧୁଇଠି କାମ ପଳଉଛି। ହଁ ଆଜି ସରିଯିବ ସବୁ
ଆଚ୍ଛା ଆଚ୍ଛା। ଆଉ କଣ ଖାଇଛ।
ସେଇ ଯୁ ପୁରୀ ଆଉ ତରକାରି ଥିଲା। କାଲିର ସେଇ ଇଏ ହୋଉ। ଗାଧେଇଆ ପୁୁର୍ବୁରୁ ଖାଇଥିଲି ଆଉ ଏବେ ତ ରୋଷେଇ ଚାଲଚି ଆଉ।
ଆଛା ଆଛା ଆଉ ଦେହ ଭଲଅଛି।
ହଁ ତମର?
ହଁ ଏମ୍ ଭଲ ଆଉ। ଆଉ ତମ ଆଡେ ବର୍ଷା ହୋଉଚି ନା ହୋଉନି?
ବର୍ଷା ତ ସବୁଦିନ ହୋଉଥିଲା ଆଜି ହେଇନି ଆଜି ଟିକେ ଖରା ମାରୁଚି ଆଉ।
ଆଛା ଆଛା ଆଉ ଆଉ କଣ? ପଢାପଢି ଠିକସେ କର ମ୍ୟାଟ୍ରିକ ପରୀକ୍ଷା ଆସଚି। ଫୋନ ଅଧିକା ଦେ-ଚ ପାଠ ଅଧିକ ପଢୁଚ?
ପେପରରୁ ୟୁଟ୍ୟୁବରୁ ବହି ବି ପଢୁଚି।
ଚି ହେଲାଣି ତାହେଲେ।
କଣ କହିଲ? ନା ନା ଟେଷ୍ଟପେପର୍ ଆସି ନି ଏବେ ପୁରୁଣା ଅଛି ଆସିଲେ ନୂଆ କିଣିବି ଆଉ।
ହୁଁ। ହଁ ସେଇଟା କରିଥାଆନ୍ତୁ ନୂଆ ଟେ ଆସିଲା ପରେ ଏଇଟା ପଡିବ ଆଉ।
ଆଉ ଅଙ୍କଲ୍ ଆଣ୍ଟି କେମିତି ଅଛନ୍ତି।
ଭଲ ଅଛନ୍ତି? ଆଉ ଟେନଥରେ କେତେ ପର୍ସେଣ୍ଟ୍ ରଖିବାକୁ ଇଚ୍ଛା ଅଛି?
ଏଇ ନାଇଁ ଏଇଟି ପରସେଣ୍ଟ୍ ଉପୁରକୁ ରଖିବାକୁ ଆଉ କଣ।
ଆଉ କୋଉ କଲେଜରୁୁ ପଢିବାକୁ ଇଚ୍ଛା ନାଇ ଭାବିିନ?
ମାର୍କକୁ ଦେଖାଯାଉ କିନ୍ତୁ ଇଚ୍ଛା ତ ମୋର ଅଛି ରକିମ୍ କମଳା ନହବି ବଢଆକୁ ନଲେ ରମାଦବି ବିଜେ ବି। ତ ଦରକାର ଟିକେ ପରସେଣ୍ଟ ହଁ।
ହଁ ଏଇଟି ପରସେଣ୍ଟ ଯଦି କହୁଛ ତାହେଲେ ବିଜେପି ହେଇଯିବ ଷ୍ଟ୍ରିମ କଣ ନବ କି?
ବିଜେପି। ବିଜେପି ନେଇଯିବ ଯେ ଯଦି ମାର୍କ ପ୍ରସେଣ୍ଟ ଦେଖିକି ନା।
ହେଇଯିବ କିନ୍ତୁ ଷ୍ଟ୍ରୀମ କଣ ନବ ତମେ?
କଣ କହିଲ?
କଣ କହିଲ?
ଶୁଣା ଯାଉନି କଣ କହିଲ ତମେ? ହ୍ୟାଲୋ।
ମୁଁ କହିଲି ବିଜେପି ଯଦି କହୁଛ ଷ୍ଟ୍ରିମ କଣ ନବ ଆର୍ଟସ କମର୍ସ ସାଇନ୍ସ କଣ ନବ?
ଏଡ୍ସ ନେବି।
ଆର୍ଟ୍ସ ନବ ଯଦି ଏଇଟି ପରସେଣ୍ଟ ଯଦି ରଖିବ ତାହେଲେ ବିଜେପି ହେଇଯିବ ତ କମଳାଜ୍ରୁ ଆଡିଆଟ ଟା କାଇଁ ଭାବୁଚ।
ଯଦି ନହବ ଆମର ସେମିତି କ ଆମର କଟା ବି
କମଲଝରରେ ମୁଁ ବି ପଢୁଥିଲି। କମଳ ଜରରେ କଣ ପଢ଼ିବ ପଢ଼ ବିଜେପି
ହଉ।
ମୋର ପ୍ଲସ୍ ଟୁ ଥିଲା ବିଜେପି ପ୍ଲସ୍ ଥ୍ରୀ ହଉଛି କମଳା ନେହେରୁ କଣ କହିଲ?
ହ୍ୟାଲୋ।
ମୁଁ କହିଲି ମୋର ପ୍ଲସ ଟୁ ଥିଲା ବିଜେ ବି।
ଲଷ୍ଟୁ ବିଜେପି ଥିଲା ଆଉ ପ୍ଲସ ଥିରି
କମଳା ନେହେରୁ।
ହଁ।
ହୁଁ।
ଓହୋ।
ତ ଟ୍ରାଏ କର ବିଜେପି ପାଇଁ ହେଇଯିବ ମ ଏଇଟି ପରସେଣ୍ଟ ଯଦି କହୁଛ ବିଜେପି ଆରାମସେ ହବ।
ତମର କେତେ ଥିଲା ତେନ୍ଥରେ ପର୍ଶେଣ୍ଟ?
ସେଭେଣ୍ଟୀ ସେଭେନ ନା ସେଭେଣ୍ଟି ଏଇଟ୍ ସେଭେଣ୍ଟି ଏଇଟ୍ ଥିଲା ପାର୍ସେଣ୍ଟ।
ହୁଁ।
ସେଭେନ୍ଥ ଏଇଟ୍ ଥିଲା ସେକେଣ୍ଡ ସେଲେକ୍ଟି ଆସିଥିଲା ବିଜେପିା ଫାର୍ଷ୍ଟ ରମାଦେବୀ ଆସିଲା କି ବିଜେପି ପଢ଼ିଲି ତାପରେ ବିଜେପି ପଢ଼ିଲି ଆଉ। ଆଉ ପ୍ଲସ ଟୁ ଟିକେ ମାର୍କ କମିଗଲା ତ ପ୍ଲସ ଥ୍ରୀ ଆଉ ହେଲାନି ବିଜେପି ଆଉ। ଏ କଳାରେ ଯାଉଛି ଆଉ ସରିଲଣି ତ ସରିଲଣି ଆଉ କଣ।
ଓହୋ ତାପରେ କ ପ୍ଲାନିଂ?
ଏବେ ଜବ୍ ପାଇଁ ପ୍ରି ପରେସନ୍ ଚାଲିଛି ଜବ୍ କରିବା ଆଉ କଣ ଆଉ ପଢ଼ିବାକୁ ଇଚ୍ଛା ନାହିଁ ପଢ଼ିବିନି।
ହଁ କଣ ପଢ଼ୁଛ ଆଉ ପିଜି?
ନାଇଁ ପିଜି ଆଉ ପଡ଼ୁନି ଗ୍ରାଜୁଏସନ୍ ସରିଲାଣି ସାର୍ଟିଫିକେଟ୍ ଟା ମିଳିବ ଆଉ ଜବ୍ ଫବ୍ ଦେଖୁଛି କରିବି ଆଉ।
କ ପ୍ରାଇଭେଟ ନା ଗଭର୍ମେଣ୍ଟ?
କଣ ଜବ ନା ମ ଗଭର୍ଣମେଣ୍ଟ ଜବ୍ କଉ ମିଳୁଛି। ସେଇ ପ୍ରାଇଭେଟ ଜବ୍ କରିବା କଥା ଆଉ। ପନ୍ଦର ହଜାର ଭିତରେ ମିଳିଲେ କେତେ କଥା। ଯାଉଛି ଗୋଟେ କୋର୍ସ କରିବାକୁ ତ କମ୍ପୁଟର ର।
ହଁ ସିଏ କେତେ କଣ ଅଛି ତାକୁ କ୍ଲିୟର କଲା ବେଳକୁ ବୁଢ଼ୀ ହେଇଯାଇଥିବି। ହଁ ତାକୁ କଲାବେଳୁ ମୁଁ ବୁଢ଼ୀ ହେଇଯାଇଥିବି ତା ଭିତରେ ଇନକମ କରିବାର ଅଛି। ହଁ ହଁ ଜାଣିଛି। ଏନ ପ ଆଉ ଏଜୁକସନ ପଲିସି। ପିଲା ତମାନେେ ଆମେ ତାଠୁ ବାଡ ପକେଇଛୁ।
ତମର ଏଇଁଲାଷ୍ଟ ବ୍ୟାଚ ଥିଲା ନା ତାପଠୁ ସବୁ ଚାର ବର୍ଷ ହେଇଯାଇଛି।
ବସ୍। ଆମର ତଳବ ଅଛି ସମସ୍ତେ କହୁଛନ୍ତି ତମର ଭଲ ଆଉ ତମେ ବଞ୍ଚିଗଲା ମୁଁ କହିଲି ହଉ।
ଆଉ ଏବେ ଯୋଉମାନୋନ ସବୁ ପଡ ସବୁ ଯୋଉମାନୋନ ସବୁ ଚାରି ବର୍ଷ କରିବେ ତାପରେ ସେ।
ପିଜି ଗୋ ବର୍ଷ ପଡିବ ଆଉ।
ହଁ ଚାରି ବର୍ଷ ତମେ ଏଇନା ପଢିବ ତାପରେ ତମେ ଅ ବିଡି କେତେବେଳେ କରିବ। ତାପରେ ନିଟ୍ କେତେବେଳେ କ୍ଲିୟର କରିବ ଜବ୍ ପାଇଁ କେତେବେଳେ ପ୍ରିପେୟାର ହବ।
ପଢ ଆର୍ ପଢ ପିଜି ପଢ କେତେ ପଢିବ ପଢିବାକୁ ଇଛା ନାହିଁ।
ଏତ ପ୍ରାଇଭେଟରେ ତ ମାନେ। କୋଡିଏ କୋଡିଏ ହଜାର ପଚିଶ ହ। ମିଳୁଛି ମୋ ଭାଇ ବି ତ ଗୋଟେ ଜାଗାରେ ଅଛି ତାକୁ ମିଳୁଛି।
ଆଚ୍ଛା ଆଚ୍ଛା ହଁ ମତେ ପ୍ରାଇଭେଟରେ ପଢ କଥା ଆଉ କଣ। ପନ୍ଦର ହଜାର।
ପ୍ରାଇଭେଟରେ ବି ଯଦି ତମକୁ ଅଧିକ ବର୍ଷା ରହିଯିବ ତମ ସାଲେରୀ ଟା ବି ବଢିବ।
ବାସ ସେଇଆ ଷ୍ଟାର୍ଟିଂ ତ ତମର ସେଇ ପନ୍ଦର। କେତେ ଦିନ ରହିବ ନା।
ହଁଅ।
ସପଟିଙ୍ଗ ଆଉ ମିିଲୁ ତାପରେ ହୁଁ।
ଗଭର୍ଣମେଣ୍ଟ ଜବ୍ ଯେତେବେଳେ ହବ ତାପରେ ପୁଣି। ଫାର୍ଷ୍ଟ ସ୍ତର୍ତିଂରୁ ଦଶ ହଜାର ମିଳିବ। ରେଗୁଲାର ହେଲା ବେଳକୁ ଦି ବର୍ଷ ହେ ଯାଇଥିବ ମାନେ ଦି ବର୍ଷ ଯା। ଏକ ତମକୁ ଦଶ ହଜାର ଦଶ ହଜାରରେ ମିଳିବ। ତାପରେ ଦି ବର୍ଷ ପରେ ଯାଇକି ରେଗୁଲାର ହେଲେ ଯାଇକିମ ପଚାଶ।
ନ କରିବ।
ଓ ଦଶ ହଜାର କୁଆଡୁ ଅଣ୍ଟୁଛି ଆ ଦଶ ହଜାର।
ସେଇ। ଏ କଥା ଆଉ କଣ।
ଚାଲିଛି ଷାଠିଏ ତ ମିଳିନି ମିଳିବା ବୋଲି କହୁଛନ୍ତି ଦେଖାାଯାଉ ମିଳିଲେ ଯେତିକି ଆଉ। ତମକୁ ଦେଇନି ଆଉ ସମସ୍ତଙ୍କର ମିଳିଲଣି ସେ ଆଡି ଅଣ୍ଡର ରେ ଯତିକି କଲେଜ ଆମର ସେମାନଙ୍କୁ ହିଁ ମିଳେନି।
ହୁଁ
କାଲି ମିଳିବ ସତ୍ୟ ସାହି ର ଆମର ମିଳିନି ମିଳିବ ବୋଧେ ଆଉ କେବେ ଆଉ କହିବେ ବୋଧେ ଯିବୁ ଆମେ ଆଉ କଣ।
ହ ଆଉ ତମେ ଏବେ କୋଉଠି ଟଉସନ ହଉଛ।
ଟୁସନ ନାହିଁ ମୁଁ ଯାଉଛି କୋର୍ସ କରିବାକୁ କମ୍ପୁଟର କୋସ ଏକ୍ଲଡନ୍ଲ। ସେଟା କରୁଛି ଆଉ ତାପରେ ସେମାନେ ଜବ ପ୍ଲେସମେଣ୍ଟ ଦଉଛନ୍ତି ତ ସେଠି ଯାଉଛି ଆଉ।
ଓହୋ
ଆଉ କମ୍ୟୁନିକସନ ଆଉବ୍ ଯାହାର ମାନେ ଥିବ ସେଠି ମାନେ ତମର ସେଠ ଦେଇଛନ୍ତି କେତଟା କରୁଛନ୍ତି।
ହୁଁ
ତମରାନେ ଅନେକ ଏସପିରିଏନ୍ସ ହବା ପାଇଁ ଆଉ।
ହୁଁ
ଆମର ବି ଅଛି ପାଞ୍ଚ ଛଅ ଦିନ ପରେ ଇଣ୍ଟରଭିୁ ଅଛି। ସେଇ କ୍ଲାସ ଭିତରେ ଇଣ୍ଟରୁ ଦବୁ ମେମ ଆମର ଇଣ୍ଟରୁ ନେବେ। ହୁଁ
ସେଠି କଣ ମଗେରେ ନା ପଇସା ଦେଇକି ପଡିବ।
ଶୁଭୁନେଇ?
ପଇସା ଦେଇକି ପଢିବ ନା
ନାଇଁ ନାଇଁ ଫ୍ରି- ଫ୍ରି -ଫ୍ରି ମାଗେଣା। ପଇସା ଫାଇସା ନାଇଁ ମାଗେଣା ମାସେ କାଳ।
ଏବେ ବା କଣ ମୁଖ୍ୟମ ନ୍ତ୍ରୀ କରିଦେଇଛନ୍ତି ଗୋଟେ କଣ, ପି ଜି, ଜି ପି, ପି ଜି ଯାଏ ପ୍ଲ ଯାଏ ଯାହା ବି ପଢିବ ସବୁ ମାଗେଣା ଆଡମିସନ ମାଗେଣା।
ହୁଁ। କରିଛନ୍ତି ଯେ, ପଢିବାକୁ ଇଛା ନାହିଁ ପି ଜି ଆଉ।
ମୋହନ ମାଝୀ, ଥାଲା ପତି ଦେଖିଦେଲା ବୋଧେ ଆଉ।
ହୁଁ। କରିଛନ୍ତିି ଯାହାର ଇଚ୍ଛା ସେ ପଢିବ ଆଉ, ଆମର ଇଚ୍ଛା ନାହିଁ ଆମେ ପଢିବୁନି।
କିନ୍ତୁ ଏବେ ଏବେ ପୁରା ଉ ଲୋକ ଏତେ ପାଠ ସାଠ ପଢିକି ବି, ସେଇ ପ୍ରାଇଭେଟରେ ଲାଷ୍ଟ କୁ ଜବ୍ କରୁ
ସେ ପ୍ରାଇ
ହଁ ବା। ମୋ ଆଣ୍ଟି ଗୋଟେ ଏତେ ପାଠ ପଢିଲେ ଇଞ୍ଜିନିୟର ପାଇଁକା ପଢ଼ିଲେ, ଲାଷ୍ଟକୁ ହେଲାନି ବୋଲି ଯାଇକି ଏଠି ପ୍ରାଇଭେଟରେ ଗୋଟେ ଜବ କରୁଛନ୍ତି।
ସେଇ ତ ସମସ୍ତଙ୍କୁ ତ ଇନକମ୍ ଦରକାର ଆଉ।
ବୟସକୁ ଅନେଇକି ବସିଲେ ବି, ବୁଢି ହେଇଯାଇଥିବ ଗର୍ମେଣ୍ଟ ଜବ୍ ପାଇଲା ବେଳକୁ।
ସେଇଆ ଆଡେ ବୟସ ପଳେଇଥିବ, ଆଡେ ସବୁ ପଳେଇଥିବ। ଆଉ କିଛି ନଥିବ ଯେ କିଛି ଉଁ ବସିଥିବ ଗୁଣ ଗାଉଥିବ।
ଗୋଟେ ସିଟ୍ କୁ ଉଁ ଦଶ କୋଡିଏ ହଜାର ପିଲା ପକଉଛନ୍ତି।
ହୁଁ ସେଇ ତ। ଯାହାର ଯେତିକି ଆବିଲିଟି ଥିବ ସେ ପକେଇଲେ ଅଲଗା କଥା, ଆମର କିଛି ନାହିଁ କଣ ଯାଇକି ତା ପକେଇବୁ କିଛି ହବନି, କୋଉ ପ୍ଲେସ ଭଳିଆ ହଉଥିବ କିଛି ହଉନଥିବ ଅନେଇକି ବସିଥିବ, ତାକୁ ଅନେୟା ଅପେକ୍ଷା କାଇଁ ଜବ୍ କରିବନି କାଇଁ ଇଣ୍ଟର୍ବ୍ୟୁ ଟ୍ରାଏ ନ କରି କାଇଁ ଜବ୍ ନ କରିବ। ଏପଟେ ହେଲେ ଦି ମାସ ଏପଟେ ଯଦି ଖଟିଯିବ, ବାର ବାର ଚଉଦ ହଜାର ହେଇଯିବ।
ଆରେ ମୋ କ୍ଲାସ ଟାଇମ୍ କେତେଟାରେ ରହୁଛି, ସନ୍ଧ୍ୟାବେଳେ ନା ସଖାଳୁଆ?